ମାଡ଼ାମ୍ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏଇ ବସିଥିଲି ଆପଣ?
ଅ ମୁଁ ବି ଏମତି ଗୋଟେ ମୁଭି ଦେଖୁଥିଲି ଯେ ମୁଭି ଟା ସରିଗଲା ଯେ ଏବେ ବସିଛି।
ଆଛା କି ମୁଭି?
ଗୋଟେ ମାଲାୟାଲମ୍ ମୁଭି ଦେଖୁଥିଲି ମାନେ କ୍ରାଇମ୍ ଥ୍ରିଲର ମୁଭି। ଆପଣଙ୍କୁ କେମିତି ମୁଭି ଦେଖିବା ପାଇଁ ଭଲ ଲାଗେ?
ମତେ କୋରିଆନ ଡ୍ରାମା ଆଉ ଚାଇନିଜ ଡ୍ରାମା ଭଲ ଲାଗେ।
ଓହୋ ଆଉ ଏ ଥାଇ ଡ୍ରାମା ବି ଥାଏ ବୋଧେ।
ହଁ ଥାଏ ବାକି ମତେ ଲଭ୍ ଷ୍ଟୋରି ଭଲ ଲାଗେ।
ଓହୋ।
ହଁ ଥାଇ ଡ୍ରାମା ଥାଏ। କିନ୍ତୁ ମତେ ଏଇ ଦିଇଟା ଭଲ ଲାଗେ।
ଓହୋ ତାହେଲେ ଆପଣ ଏଇଗୁଡା ଦେଖନ୍ତି ନା କୋରିଆନ୍ ଡ୍ରାମା ମାନେ ଅଧିକ ଗୋଟିଏ କଣ ଗୋଟେ ବିଜନେସ୍ କହିକି ଗୋଟେ ଅଛି ସେ
ହଁ ହଁ ବିଜନେସ୍ ପ୍ରପୋଜାଲ୍।
ହଁ ବିଜନେସ୍ ପ୍ରପୋଜାଲ୍।
ହଁ ଅଛି।
ହ ମୋ ସାଙ୍ଗ ଜଣେ କହିଥିଲେ ମତେ ଏଇଟା ଦେଖିବୁ କହିକି ଯେ କେବେ ଦେଖିପାରୁନି କଣ ମାନେ ଦେଖିଲେ ଭଲ ଲାଗିବ ଆପଣ ଦେଖିଛନ୍ତି।
ବହୁତ୍ ଆଡିକଟେଡ୍ ଏଇ ଜିନିଷ ହଁ।
ଓ ହୋ
ମାନେ ସେଥିପାଇଁ
ଏବେ ତ ଆଉ ଟିକେ କମି ଯାଇଛି କାହିଁକିନା ସେଗୁଟା ଦେଖିଦାକୁ ହେଲେ ଏ ଡାଟା ଫାଟା ଅଫ୍ କରିକି ଆରାମସେ ଦେଖିବାକୁ ହୁଏ। ଆର୍ଡ ଆସିଯାଏ ନା ଡାଟା ଅନ୍ କଲେ ଆର୍ଡ ଆସିଯାଏ।
ମୁଁ ଗୋଟେ ଜିନିଷ ବୁଝି ପାରେନି ଯେ ଏଇ ସବୁ ଜିନିଷ ଗୁଡା ମାନେ ଯେମିତି କୋରିଆନ୍ ଡ୍ରାମା ହେଲା ଏଇ ସବୁ ସିରିଜ ଗୁଡା ଅଧିକ ଝିଅ ମାନେ ହିଁ ଦେଖନ୍ତି।
ହୁଁ
ପୁଅ ମାନେ ଟିକେ ଶିଘ୍ମା ନା ତ ତାଙ୍କୁ ଏସବୁ ପସନ୍ଦ ତ ନ ଦେଖିବାକୁ
ପୁଅ ପୁଅ ମାନେ କେବେ ବି ଭଉଳେନ୍ସ ମୁଭି ଆଉ
ହଁ ହଁ ପୁଅ ମାନେ ଟିକେ ଶିଗ୍ମା ନା ତାଙ୍କର ଟିକେ ମେଲ୍ ଇଗୋ ଥାଏ ତ ସେମାନେ ଏ ସବୁ କ୍ରିନସ୍ ଜିନିଷ ତାଙ୍କୁ ଭଲ ଲାଗେନି। ଝିଅ ମାନଙ୍କୁ ଭଲ ଲାଗେ।
ଝିଅମାନଙ୍କ ତାହଲେ କ୍ରିମ ଜିନିଷ ଭଲ ଲାଗେ, ନାଇଁ?
ନା ନା ମାନେ ସମସ୍ତଙ୍କୁ ନୁହଁ ମାନେ ଭଲ ଲାଗେ ଦେଖିବାକୁ ଆଉ କଣ ଘର ଭିତରେ ଯା
ଝିଅମାନ େ
ଏକ୍ସପେଟେସନ ହାଇ ରଖନ୍ତି। ହଁ। କମିଗଲା ବେଳକୁ ପାହାଡ ଉପରୁ ଠେଲି ଦଉଚି।
ଏ ହଁ, ହଁ, ହଁ। କିଏ ଡ୍ରମ ରେ ଭରି ଦଉଛି, ତ କିଏ ପାହାଡରୁୁ ଠେଲି ଦଉଛି। ଏବେ ଆଗରୁ ତ ବ୍ଲୁ ଡ୍ରୋମ କଥା ଶୁଣିଥିଲୁ ଏବେ ଗୋଟେ ସବୁଜ ଡ୍ରୋମ ଆସିଯାଇଛି।
ହଁ, ଆସି ଯାଇଛି କି? ଇଆପରେ ରେ ସବୁ କଲର ର ପଳେଇ ଆସିବ।
ହେ, ହେ ତମ ପାଖରେ ଡ୍ରମ୍ ନାହିଁ ତ?
ନାଁ ନାଇଁ।
ଓହୋ। ଯା ହଉ।
ଆପଣଙ୍କ ଘର କୋଉଠି?
ମୋ ଘର ସମ୍ବଲପୁର।
ଓହୋ।
କିନ୍ତୁ ମୁଁ ରୁହେ ଭୁବନେଶ୍ୱର।
ଉଁ, ହୁଁ।
ଗଞ୍ଜାମ।
ଗଞ୍ଜାମ, ଏଇଟା କେମିତି କହିଲେ?
ନାଇଁ ଏମତି ଏତି ମାନେ ଇଏ କରିକି
ନାଇଁ ଆମ ଘର ଭଦ୍ରକ। ମୁଁ ବାଲେଶ୍ୱରରେ ପଢୁଥିଲି। ଗ୍ରାଜୁଏସନ ଏବେ ପୁରୀରେ ପଢ଼ିବି।
ମାନେ ଏବେ ପୁ ଏବେ ପିଜି କରିବେ?
ଆଜ୍ଞା, ଆଜ୍ଞା, ପି ଜି।
ଉଁହୁଁ, ବଢିଆ ଆଉ। ପୁରୀରେ ପଢିବା ନାଇଁ, ତ ଆଡମିସନ ସରିଯାଇଛି?
ନା ଆଡ଼ମିସନ ସିଲେକ୍ସନ ବାହାରି ଯାଇଚି। ଆଡମିସନ ପାଇଁ ନୋଟିସ ଆସିନି। ଆସିଯିବ ୟା ଭିତରେ।
ଓହୋ।
ଆଜ୍ଞା, ଭୁବନେଶ୍ୱରରେ କଣ କରନ୍ତି?
ମୁଁ ଜବ୍ କରେ ଭୁବନେଶ୍ଵରରେ। ମାନେ ମୁଁ ବି ମାନେ ମୁଁ ବିଟେକ୍ କରୁଥିଲି। ଆଉ ଗତ ବର୍ଷ ମୁ ପାସ ଆଉଟ ହେଲି। ମୁଁ ଜବ କରୁଚି ଏବେ।
କଣ କରୁଥିଲେ?
ମୁଁ ବିଟେକ୍ କରୁଥିଲି। ହଁ, ବିଟେକ୍ କରୁଥିଲି ମୋର ଏ ଭୁବନେଶ୍ୱରର ଗୋଟେ କଲେଜ ଥିଲା।
ହୁଁ ହୁଁ।
ସେଠୁ ବିଟେକ୍ କଲି, ଗତ ବର୍ଷ ପାସ୍ ଆଉଟ୍ ହେଲି ମୋର ମାନେ ଜବ୍ ହେଇଥିଲା ବାଙ୍ଗାଲୋର ବାଙ୍ଗାଲୋରରେ ରହିଲି ଗୋଟିଏ ବର୍ଷ, ସେଠି ଜବ୍ କଲି। କମ୍ପାନୀରେ ପୁଣି ଏବେ ସିଫ୍ଟ୍ ହେଇଛି ଭୁବନେଶ୍ଵର ଲୋକେସନ।
ହୁଁ, ହୁଁ।
ଏ କିଛି ମାସ ହେଉଥିବ
ମୋ ସାଙ୍ଗ କଣ ନା ମୁଁ କହିଲି ମୋ ସାଙ୍ଗ ବି ବିଟେକ୍ କରିବ ସେ ସେଞ୍ଚୁରିଆନରେ ଭଲ?
ସେଞ୍ଚୁରିୟାନ୍ ସି ୟୁ ଟି ଏମ୍ ତ ସେଞ୍ଚୁରିୟନ୍ ୟୁନିଭରସିଟି।
ହଁ ହଁ।
ସେ ଜଟଣୀ ରେ ଅଛି, ହଁ ଭଲ କାହିଁକି ନା ଭଲ କହିଲେ ସି ୟୁ ଟି ଏମ୍ ର ଯୋଉ ଅଛି ତାଙ୍କର ସେଇଟା ହେଡ୍ ବ୍ରାଞ୍ଚ ଟା। ଭୁବନେଶ୍ଵର ଟା ଆଉ ବହୁତ ପ୍ରାୟ ପିଲା ବହୁତ ପିଲା ପଢନ୍ତି।
ସେ କହୁଛିିବେ ମୁଁ କଣ ଲେଖିବି ଏକ୍ଜାମ୍ ରେ? ମତେ ତ କିଛି ପାଠ ଜଣା ନାହିଁ ମୁଁ ସବୁ ଗ
ସେ ଏବେ କୋ କୋଉ ଇୟର୍ ରେ ଅଛନ୍ତି ଯେ ସେ?
ନାଇଁ ସିଏ ଆଡମିସନ କରିବ।
ଆଡ୍ମିସନ କରିବ ଓହୋ କରିବ ନା।
ହୁଁ।
ଏବେ କଣ ତାଙ୍କ ଟୁଏଲ୍ ସରିଛି?
କଣ?
ସେ କଣ ପଢିବେ କି ସେଠି?
ବି ଟେକ୍ କରିବ।
ବିଟେକ୍ ମାନେ ଏବେ ଟୁଏଲ୍ବ ସରିଥିବ ତ?
ନା ନା ଡିପ୍ଲୋମା ସରିଛି।
ଓହୋ ହଁ ଡିପ୍ଲୋମା ପିଲା ବି କରିପାରିବେ। ସେଠି ତ ବହୁତ ପିଲା ପଢନ୍ତି।
ହୁଁ।
ଭଲ ତାଙ୍କର କ୍ୟାମ୍ପସ୍ ଭଲ ଅଛି ହଷ୍ଟେଲ ବି ଭଲ ଅଛି। କିନ୍ତୁ ଭୁବନେଶ୍ଵର ଠୁ ମାନେ ଭୁବନେଶ୍ଵର ଠୁ ଦୂର ପଡିବ ବହୁତ।
ହୁଁ।
ଆଉ ଆଉ ଦେଖୁନାହାନ୍ତି କି ସିରିଜ ଦେଖୁନାହାନ୍ତି କି?
ନାଇଁ ଏବେ ଏବେ ତ ଫୋନ୍ ରେ ଚବିଶ ଘଣ୍ଟା ଡାଟା ଅନ୍ ରଖିବାକୁ ପଡୁଛି। ତ ସେସବୁ ଦେଖି ପାରୁନି ଟିକେ। ଯେତେବେଳେ ଘରେ କରେଣ୍ଟ ପଳାଏ ୱାଇଫାଇ କଟିଯାଏ ସେତିକି ବେଳେ ହିଁ ମୁଁ ଯାଏ ଦେଖିବାକୁ। ଡାଉନଲୋଡ ହେଇକି ଥାଏ ନା ହଁ।
ହୁଁ ହୁଁ ତାହେଲେ ଆଗରୁ ଡାଉନଲୋଡ କରିକି ରଖୁଛନ୍ତି ନା?
ହଁ।
ବଢିଆ ଆଉ।
ଆଡ୍ ମାନେ ଏମିତି ଡାଟା ଅନ୍ ରଖିକି ଦେଖିବାକୁ ହେଲେ ଆଡ୍ ବହୁତ ଆସିବ। ଭଲ୍ ଲାଗିବନି ହୁଁ।
ଉଁ ବଢିଆ କିଛି କିଛି ଆପ୍ସ ଅଛି ଯୋଉ ଥିରେକି ମାନେ ଏ ବିନା ଆଡ୍ ରେ ଚାଲେ। ସେମ୍ କ୍ୱାଲିଟି ରେ।
ନେଟଫ୍ଲିକ୍ସ ରେ ସବ୍ ସ୍କ୍ରିପସନ ନେଲେ ବି ବିନା ଆଡ୍ ରେ ଚାଲେ।
ହଁ ନାଇଁ ସବସ୍କ୍ରିପସନ୍ ବିନା କହୁଛି ମୁଁ ଫ୍ରିରେ।
ଫ୍ରି ରେ ତ ସବୁ ଆଡ୍ ସବୁ ଆଡ୍। କିଛି ସେମିତି ନାହିଁ ସବୁ ଆଡ୍ ଆସିବ।
ତାର ମାନେ ଆଉ ମାନେ ତାର ସେମ୍ କପି ବାଲା ଏ ମିଳେ।
ସେମ୍ କପି ବାଲା।
ଫ୍ରି ଥାଏ ବାକି ଆଡ୍ ଆସେ। କିନ୍ତୁ ଡାଉ ଡାଉନଲୋଡ କରିଦେଲେ ଦେଖିପାରିବ ଆରାମସେ। ହାଲୋ। ହାଲୋ। ହାଲୋ। ତ ହାଲୋ। ହାଲୋ। ହାଲୋ।